ହାଲୋ।
ହ୍ୟାଲୋ।
ହଁ ହାଲୋ।
ହଁ ଏବେ ଫ୍ରି ଅଛନ୍ତି?
ହଁ, ହଁ।
କଣ କରୁଚନ୍ତି?
ଏ ବସିଚି। ଆଉ ତୋମେ କଣ କରୁଛ?
ହଁ ମୁଁ ବି ସେ ବସ ସିଚି, ଆଉ ଆପଣଙ୍କ ଘରେ ସବୁ କଣ କରୁଚନ୍ତି?
ଘରେ ସବୁ ବସିଛନ୍ତି ଆଉ। ତୋମ ଘରେ?
ଆମ ଘର ତ କେହି ନାହାନ୍ତି ଝିଅ ପୁଅ ସମସ୍ତେ ସ୍କୁଲ୍ ଯାଇଛନ୍ତି। ଆଉ ଆଉ ମା ତାଙ୍କର ରୋଷେଇ କରୁଛନ୍ତି ଆଉ କଣ।
ଅହୋ, ମାନେ ଆପଣଙ୍କ ଘର ସବୁ କିଏ କିଏ ଅଛନ୍ତି?
ଆମ ଘରେ ଆମେ ଭାଇ ଭଉଣୀ ତିନି ଜଣ ଆଉ ବାପା ଆଉ ମାମା।
ଅ ହୋ।
ଆପଣଙ୍କ ଘରେ?
ଆମ ଘରେ ବି ବାବା, ମାମା, ଦାଦା, ଖୁଡ଼ି, ଜେଜେବାପା ଜେଜେମା। ଆଉ ମୋ ଭଉଣୀ। ବଡ ଭଉଣୀ, ଆଉ ଆପଣଙ୍କର ସବୁ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ଆମ ଘରେ। ଆଉ ଜେଜେମା ଜେଜେବାପା ସିଏ ମାନେ କେବେଠୁ ସେ ଚାଲିଗଲେଣି। ଆମର ଏତିକି ରହୁଚୁ ଆମ ପରିବାର ଆଉ।
କଣ ଖାଇଲେ କି?
ହଁ ମୁଁ ବି ଖାଇ ସାରିଲିଣି।
ଆଚ୍ଛା ଆଚ୍ଛା ଆଉ କଣ ଚାଲିଚି ମାନେ ପଢାପଢି ନା
ହଁ ଏବେ ମୁଁ ଆମ ଗାଁ ରେ ପ୍ଲସ୍ ଥ୍ରୀ କରୁଚି ତ ସାଙ୍ଗମାନେ ମିଶିକି ଆମେ ଆମ ଗାଁ ରେ ପଢୁଛୁ।
ଓହୋ।
ଓ ହେ ଆପଣ?
ମୋର ବି ଏବେ ପ୍ଲସ୍ ଥ୍ରୀ ଫାଷ୍ଟ ଇୟର୍ ହେଲା।
ଆପଣ କୋଉଠି ପଢୁଛନ୍ତି ଗାଁରେ ନା ବାହାରେ?
ବାହାରେ ଟିକେ ଅଛି ଆଉ।
ଅଁ, ହଁ ଆପଣଙ୍କ ଗାଁରେ କଲେଜ୍ ନାହିଁ?
ହମୋ ଗାଁ ରେ କଲେଜ୍ ନାହିଁ ହେଲେ ଗାଁଠୁ ମାନେ ପାଖ ଗାଁ ଆଡୁ କଲେଜ୍ ଅଛି। ଆଡେ କଲେ ବି ବାହାରେ ଆସି ପଢଲି ଆଉ।
ଅଁ, ହଁ। ଓ ଆପଣଙ୍କ ଗାଁରେ କଣ ସବୁ ପର୍ବ କେମିତି କଣ ପାଳନ ହୁଏ?
କଣ କହିଲେ?
ମୁଁ କହିଲି ଆପଣଙ୍କ ଗାଁରେ କଣ ସବୁ କେମିତି ପର୍ବ ପାଳନ କରନ୍ତି? ରଜ ଏବେ ଗଲା କେମିତି କଣ ପାଳି
ହଁ, ହଁ ଏଇଟା ବି ତୋମର ଯୋଉଟା ମାଙ୍କର ଯୋଉ ଥିଲା ସେ ହଉଛି ତ ମହୋତ୍ସବ ହେଇଥିଲା ତା ହୁଁ ସେ ହେଇକି ତାପରେ ପିଠା ପିଠା ଖାଇକି ନୂଆ ଡ୍ରେସ୍ ଯୋଉଭଳି ଆ, ଟେ- ମାନେ ଆଗରୁ ଯୋଉ ଇଚ୍ଛା ଥାଏ ନୂଆ ଫୂଆ ଡ୍ରେସ୍ ପିନ୍ଧିକି ବୁଲିବା ପାଇଁ କାହିଁ ଏବେ ଆଉ ଯେତିକି ବଡ ହଉଛେ ସେତିକି
ସାଙ୍ଗମାନେ ବି ଆଉ କେହି ମାନେ ମିଶିକି ଏତିକି ହିଁ ଯାଆନ୍ତି।
ହଁ ହଁ ଆଉ କିଏ କୁଆଡେ ବାହାରକୁ ଯାଉନାହାନ୍ତି ମାନେ ସେ ବି ନୂଆ ଡ୍ରେସ୍ ବି ନହେଲେ ବି ଯିବି ନାହିଁ ମାନେ ସେ ଗୋଟେ ମରିଗଲାଣି ଏଟମଣ୍ଟ ହଁ। ହଁ
କିନ୍ତୁ ଛୋଟ ଥିଲାବେେଳେ ମାନେ ଡ୍ରେସ୍ ନହେଲେ ହବନି।
ହଁ ବା ହଁ। ଆଉ ଏ ରଥଯାତ୍ରା କୁ ପୁରୀ ଯାଆନ୍ତି ନା ନାଇଁ?
ନା ନା ରଥଯାତ୍ରାକୁ ତ ମୁଁ କେବେ ପୁରୀ ଯାଇନି ହେଲେ ପୁରୀ ଯାଇଛି ଅନ୍ୟ ଟାଇମ ରେ ଯାଇଛି। ଦି ଥର।
ହଁ ସାଧାରଣ ଟାଇମ ରେ ଯାଇପାରିବେ ଭଲ ମାନେ ଏତେ ବହୁତ ଭିଡ ହେଇଯଥାଏ ଯାହା ।
ଭିଡରେ କିଛି ନାହିଁ ଠାକୁରଙ୍କ ଡୋରି ନ ଲାଗିଲେ କୋଉ ଜଗାଙ୍କ ପାଖକୁ ଯାଇହବ। ଠାକୁରଙ୍କ ଡୋରି ଲାଗିଲେ ଯା ଯେତେବେଳେ ବି ସାଧାରଣ ଯେତେବେଳେ ମାନେ ସମୟରେ ଅନ୍ୟ ସମୟରେ ଗଲେ ବି ଠାକୁରଙ୍କ ଡୋରି ନ ଲାଗିଲେ କେହି ଯାଇପାରୁନାହାନ୍ତି।
ହଁ।
ମୋର୍ ତ ରଥଯାତ୍ରା ଠାକୁରଙ୍କର ବଡ ପର୍ବ ଏଇଟା ରଥଯାତ୍ରା ଟା ତାଙ୍କ ର ବଡ ପର୍ବ ଦେଖିବା ଇ ଇଚ୍ଛା ତ ଅଛି ଯିବାକୁ କେବେ ପୁରୀ ରଥଯାତ୍ରାରେ ଦେଖିବା ଠାକୁର ଠାକୁରଙ୍କ ଡୋରି ଲାଗିଲେ ଯିବୁ ଆଉ।
ହଁ।
ଆଉ ଆପଣ କେବେ ପୁରୀ ଯାଇଛନ୍ତି?
ମାନେ ରଥଯାତ୍ରା ଟାଇମ ରେ ଯେମିତି ଆପଣ କହିଲେ କି ସାଧାରଣ ଟାଇମ ରେ ଯାଇବୁ ହେଲେ ର ରଥଯାତ୍ରା କୁ ଯାଇନି କେବେ ସେମିତି ଆଉ ରଥଯାତ୍ରା କୁ ମୁଁ କେବେ ଯାଇନି। ଏ ସାଧାରଣ ଟାଇମ୍ ରେ ଯାଏ।
ଆଉ ଆପଣ ଦର୍ଶନ କରିକି ଅଭଢା ଖାଇଥିଲେ?
ହଁ ହଁ ସେଇଠି ତ ବସିକି ଯେତିକି ଅବଢା ଖାଇବ ପୁରା ପେଟ ଫୁଲ ଆଉ।
ହଁ ଅବଢା ତ ବହୁତ ଟେଶ୍ ହଁ ମାନେ ଅଳ୍ପ ଖାଇଲେ ବି ପେଟ ପୁରିଯାଏ ଅବଢା। ଭଲ ଲାଗେ ଖାଇବାକୁ ହଉ
ଆମେ ବି ଆଉ ଏବେ ମାନେ ରଥଯାତ୍ରା ଟାଇମ ବହୁତ ଯିବା ଆସିବା ଭିଡ ହଉଛି। ସେଇ ଟାଇମ୍ ରେ ଯାଇନି ତାପରେ କେନ୍ନ୍ତି ପଢା ପଢି ଏପେଟେ ଏବେ ତ ପ୍ଲସ ଥ୍ରି ଫାଷ୍ଟ ଇଅର ମାନେ ହେଁ ଫର୍ମ ଫର୍ମ ପକା ପକେଇ ଚାଲିବ ଆଉ ଠିକି ହେଇଗଲା ଆଉ କୁଆଡେ ବାହାରକୁ ବି ଯାଇନି।
ତାପରେ ଯବେ ଯିବେ ଆଉ ଆଉ ତାହେଲେ ଆପଣଙ୍କ ଗାଁ ରେ ରଥଯାତ୍ରା ହୁଏ?
ହଁ ଆମ ଗାଁ ରେ ମାନେ ଯେମତି ପୁରା ଭଲ ରେ ରଥଯାତ୍ରା ମାନେ ଆମ ଗାଁ ଠୁ ମାନେ ମନ୍ଦିରଠୁ ମାଉସୀ ମା ଙ୍କ ଘର ଗୋଟେ କିଲୋମିଟର। ହଁ। ସେତେବେଳେ ଯେତେବେଳେ ମାନେ ରଥ ଆସେ ବଢିଆକି ଟଣା ଟଣି ହେଇକି ପରେ ଆଉ
ହଁ ହଁ।
ଓଡିଆ ସେ ଓଆ ର ପୁରା ମାନେ ବଜାର ଫଜାର ବି ବସିବେ ଆମ ଗାଁ ରେ କହିବାକୁ ଗଲେ।
ରଥଯାତ୍ରା ରେ।
ହଁ ଏଇ ରଥଯାତ୍ରାରେ ଦୋଳ ଯାତ୍ରାରେ ଆମ ଗାଁ ଟିକେ ଫେମସ ବି ଦୋଳ ଯାତ୍ରା। ଆଉ ମକର ସଂକ୍ରାନ୍ତି ଯୋଉ ଚଣ୍ଡୀ ମାଆଙ୍କର ସେଇଟାରେ ବି ମକର ଯାତ୍ରା ହୁଏ।
ଆପଣଙ୍କ ମାନେ ଆପଣଙ୍କର ଗଉଡ ଯୋଉ କି? ମାନେ ଦୋଳ ପର୍ବ ଟା ଆପଣଙ୍କ ଆଡେ ଭଲ ହୁଏ।
ହଁ, ନାଇଁ ଆମର ଗଉଡ଼ ନୁହେଁ। ବାକି ଦୋଳ ଠାକୁର ଆସନ୍ତି ଟିକେ ଭଲରେ କରନ୍ତି ଆଉ।
ହୁଁ ହୁଁ।
ଆଉ ଆପଣଙ୍କ ଗାଁ ରେ କଣ ଫେମସ?
ଆମ ଗାଁରେ ବି ସେମିତି ମକର ସଂକ୍ରାନ୍ତି ହୁଏ, ଆମର ମେରୁ ପୂଜା ହୁଏ ସେଇ ମାଆଙ୍କ ପାଖରେ ମେରୁ ପୂଜା ହୁଏ ସମସ୍ତେ ଆମେ ଯାଉ ଦେଖିବା ପାଇଁ। ତାପରେ ମକର ସଂକ୍ରାନ୍ତି ଆମର ବହୁତ ଭଲ ସେ ହୁଏ। ଯୋଉ ବାହାରୁ ଆସନ୍ତି ଲୋକ ଯୋଉ ତାଙ୍କ ଦୋକାନ ବଜାର ଦବା ପାଇଁ ବାହାରୁ ଆସନ୍ତି। ଆଉ ଆମ ଗାଁରୁ ଯେତେ ଯୋଉ ଜଳଖିଆ ଦୋକାନ ଆଉ ଯିଏ ଯାହା ଦୋକାନ ଦିଅନ୍ତି ଯାଇ ଖାଇବା ପିଇବା ଦୋକାନ ଯାଇକି ଆମ ଗାଁ ଲୋକ ମାନେ ଦିଅନ୍ତି। ଆଉ ଆଇସ୍ କ୍ରିମ୍ ବି ବାହାରୁ ଆସନ୍ତି ବିକିବା ପାଇଁ। ଏମିତି ସବୁ ହୁଏ ମକର ଚାଉଳ ବି ବଣ୍ଟା ହୁଏ। ଭଲ ହୁଏ ଆମ ଗାଁ ରେ।
ହଁ, ଆଉ କୁଆଡ଼େ ବୁଲି ଯାଇଛନ୍ତି ମାନେ ଆଉ କୋଉ ? ।
ହଁ ତ ଯାଇଥିଲୁ ଯୋଉ ଥରେ ବାଲେଶ୍ଵର ବୁଲିବା ପାଇଁ ଯାଇଥିଲୁ ଯୋଉ ପାଞ୍ଚଲିଙ୍ଗେଶ୍ଵର। ବାବଙ୍କୁ ସେଇଠି ଦର୍ ଶନ କରିକି କ୍ଷୀରଚୋରା ଗୋପୀନାଥ ଯୋଉ ମନ୍ଦିର ସେଠି ଯାଇଥିଲୁ। ଆଉ ରାଜରାଣୀଙ୍କ ନଅର ବି ସେଠି ବାଲେଶ୍ୱର ରେ ଅଛି ତାକୁ ଯାଇକି ଦେଖିଥିଲୁ। ସେଟା କିନ୍ତୁ ଏବେ ସ୍କୁଲ ହେଇ ଗଲାଣି। ମାନେ ସୀତାଙ୍କ ଗାଧୁଆ ଘର ବି ଯୋଉ ଅଛି ସେଠିକି ବି ଯାଇଥିଲୁ।
ହୁଁ।
ଭଲ ଜାଗା ଅଛି ଯଦି ଆପଣ ବି କେବେ ଯିବେ ତାହେଲେ ସେଆଡ଼େ ଯେ ବୁଲାବୁଲି କରିକି ଆସିବେ। ବହୁତ ଭଲ ଜାଗା।
ହୁଁ ହୁଁ।
ଆଉ ଆପଣ ଘରର ବଡ?
ନାଇଁ ନାଇଁ ମୁଁ ସାନ।
ହଁ, ଆପଣଙ୍କ ଘରେ କିଏ କିଏ ଅଛନ୍ତି ତାହେଲେ ମାନେ ଭାଇ ଭଉଣୀ ଆପଣ କେମିତି କିଏ କିଏ ଅଛନ୍ତି?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
ହ୍ୟାଲୋ?
ହଁ କଣ କହୁଛନ୍ତି ଶୁଣାଗଲାନି। ନେଟୱର୍କ ପାଉନି।
ମୁଁ କହିଲି ଆପଣଙ୍କ ଘରେ ଭାଇ ଭଉଣୀ ଆପଣ କେତେ ଜଣ ଅଛନ୍ତି?
ହଁ, ମାନେ ମୋର ଦି ଭଉଣୀ ମାନେ ମୋ ବଡ ଭଉଣୀ ଆଉ ମୁଁ ଆଉ ସାନ ଭାଇଟିଏ ଅଛି।
ଓହୋଃ।
ମାନେ ଭାଇ ମାନେ ସିଏ ହେଲା ହଉଛି ଖୁଡିଙ୍କ ପୁଅ। ନିଜର ନୁହେଁ।
ଓହୋଃ, ଆଉ ଆପଣଙ୍କ ଆଡେ କେମିତି ଯେଉଁ ଅଷ୍ଟମୀ କେମିତି ପାଳନ କରନ୍ତି ପ୍ରଥମା ଅଷ୍ଟମୀ?
ତ ଫାଷ୍ଟ ହେଲା ତ ଆମ ଦିଦି ମାନେ ମୋ ଭଉଣୀ ଯିଏ ତାଙ୍କର ହୁଏ ଡ୍ରେସ୍ ତାପରେ ତାଙ୍କୁ ପୂଜା ହୁଏ। ଆମେ ତ ଯାହାହେଲେ ସାନ, ସାନ ମାନଙ୍କର ବି ଡ୍ରେସ ହଉଛି ଆଉ ଆମ ଆଡେ। ଯାହା ହେଲେ ଦି ଜଣଙ୍କ ପାଇଁ କିଣା ହଉଛି ଆଉ।
ଓ ହ ଆଉ। ଆପଣ କେବେ କୋଉଠି ଭୋଜି କରିବାକୁ ଯାଆନ୍ତି।
କଣ କହିଲେ?
ମୁଁ କହିଲି ଆପଣ କେବେ କଉଠିକି ମାନେ ଭୋଜି ସାଙ୍ଗସାଥି କେବେ କରିବାକୁ ଯାଆନ୍ତି?
ହଁ ହଁ ମାନେ ଆମ ଗାଁଠୁ ମୁଁ ଆମେ ଟିକେ ଦୂରରେ ରହୁଛୁ ତ। ତ ତାର ଯେତେବେଳେ ଷ୍ଟା ଭୋଜି ହୁଏ ଏଇ ଡିସେମ୍ବର ମାସରେ। ଡିସେମ୍ବର ଜାନୁଆରୀ ମାସରେ ସେତେବେଳକୁ ଯାଗୁଆଣି ବସୁ। ମାନେ ବ୍ୟଚ୍ ଫିଷ୍ଟ୍ ମାନେ ଏକାଠି ହଉ।
ହୁଁ ହୁଁ।
ଆଉ। ତମ ଆଡ଼େ କେମତି ମାନେ ଭୋଜି ଫୋଜି କଲେ ଆପଣ କେମିତି ଯାଆନ୍ତି ମାନେ। ନ୍ତି ମାନେ ବ୍ୟାଜ ଫିଷ୍ଟ୍ ରେ ନା ସବୁ ଏମନ୍ତି ପର୍ବପର୍ବଣୀରେ
ଆମର ବ୍ୟାଚ୍ ଫିଷ୍ଟ୍ ଗୋଟେ କରନ୍ତି ତାପରେ ଆମ ସାହି। ଖୁଦରୁକୁଣୀ ଷ୍ଟାଫ ଯୋଉ ମାନେ ଖାଆନ୍ତି ସିଆଡା ଆମେ ଅଲଗା ତରଫରୁ ମାନେ ଖୁଦୁରୁକୁୁଣୀ ତରଫରୁ ଆମେ ବୁଲି ଯାଉ ଗୋଟେ ଜାଗାକୁ ପିକ୍ନିକ୍ ସେଠୀ ଯାଇକି ଭୋଜି। କରିକି ଆସୁ ହେଲେ ଆମ ଗାଁରେ ଯୋଉ ବ୍ୟାଚ୍ ଫିଷ୍ଟ୍ କରୁ ଆମର। ଗାଁ ସେ ମାନେ ଆମ ଗୋଟେ ଗାଁ ଆମ ଗାଁ ରେ ହେଲେ କିନ୍ତୁ। ଅଛନ୍ତି ସିଆଡେ ଜଙ୍ଗଲ ସେପଟେ ଜଣେ ଠାକୁରଣୀ ଅଛନ୍ତି। ତାଙ୍କ ମାନେ ସେଇଠୁ ତଥାବି ଆଉ ଶହେ କି ଦୁଇଶହ ମିଟର ଦୂର ହବ ଆମେ ସେଇଠି ଭଲ ଜାଗା ଅଛି ପୂଅ ବି ଅଛି ପାଣି ଫାଣି ଆଣିବାକୁ ନଦୀ ବି ଅଛି। ସେଇଠି ଆମେ ସାଙ୍ଗ ମାନେ ମିଶି ଭୋଜି ଏମିତି କରୁ ଆଉ ବୁଲି ଯେତେବେଳେ ଯାଉ ଖୁଦରୁପଣୀ ଇଏରେ। ଆମେ ଥରେ ବୁଲି ଯାଇଥିଲୁ ସପ୍ତଶ ଭୋଜି କରୁ ଆ ସେଇଠି ପାହାଡ ଅଛି ସେମାନେ ଯୋଉ। ପାଣି ଫାଣି ହେଲେ ପାଣି ଏତେ ଲି କିଛି ସୁବିଧା ନାହିଁ ଯେମିତି ପାଣି ଅଲରେଡ୍ଡୀ ସୁବିଧା ଅଛି କିନ୍ତୁ ଏମିତି। ଏବେ ବି ଯଦି ସୁବିଧା ହେଇଯିବନି ଆମେ ଯେବେ ଯାଇଥିଲୁ ସେପଟେ ମାନେ ନଳକୂଅରୁ ମାରିକି ଆଣିବାକୁ। ପାଣି ପଡୁଥିଲା।
ହଁ ଆଉ ମାନେ ଆଉ ଟିକେ ପୁରୁଣା ଇଏରେ ମାନେ କେମତି ସବୁ। ନିଜେ ହିଁ ମାନେ ଅଳ୍ପ କି ବେଶୀ ବାଟ ଯିବାକୁ ପଡେ।
ଜୀବଣ ଯେହେତୁ ଭୋଜି ଯୋଉ ସ୍ପଟଟା ଏବେ ଘର ହେଇଯିବଣି ବୋଧେ ଆଉ। ଆପଣ ରଜକୁ କୁଆଡେ ବୁଲି ଯାଇଥିଲେ?
କଣ କହିଲେ?
ମୁଁ କହିଲି ଆପଣ ରଜକୁ କୁଆଡେ ବୁଲି ଯାଇଥିଲେ?
ଓ ରଜକୁ ରଜକୁ ତ କୁଆଡେ ଯାଇନି ଗାଁରେ ତ ଆମର ରଜ ହଉଛି ମହୋଉତ୍ସବ ହଉଛି। ଏତ ପିଠା ପଣା ଖାଇକି। ଥିଲୁ ତମେ ମାନେ କୁଆଡେ ବୁଲି ଯାଇଥିଲ ମାନେ ସେମିତି ବାହାର ଜାଗା ଆଡକୁ ବୁଲି ଯାଇଥିଲ। ସେଇଠିି ସେ ତମ ଗାଁକୁ ପଳେଇଥିଲ?
ହଁ ଆମ ଗାଁ ରେ ବି ହେଇଥିଲା ରଜ ମହୋତ୍ସବ କରିଥିଲି। ଯୋଉ ଦୋଳି ଫୋଳି ବି ବାନ୍ଧିଥିଲେ। ଆଉ ଚକ୍ରି ଦୋଳି ପଡିଥିଲା ଜମ୍ପିଙ୍ଗ ଦୋଳି ବି ଆସିଥିଲା ମେଲୁନ ଦୋଳି। ଏଗୁରା ସବୁ ଆସିଥିଲା ଆଉ ମୁ କହିଲି ଭଲସେ କରିଥିଲେ ଏଇ ଯୋଉ ରଜ। ଆମ ଗାଁ ରେ।
ହଁ ଏବେ ପୁଣି ଦି ଦିନିଆଙ୍କ ବର୍ଷା ହେଲା ମାନେ ଆମ ଆଡେ ବର୍ଷା ହେଲା ଆଉ।
ହଁ ଆମ ଆଡ଼େ ବି ବର୍ଷା ହେଇଛି ଆମେ ବୁଲିଯିବା ପାଇଁ ଜଷ୍ଟ ବାହାରିକି ଅଛୁ ବର୍ଷା ଜୋରସେ ପକେଇଲା ଆଉ ଯାଇପାରିଲୁନି ତଥାପି ପୁଣି ଛାଡିଲାଠୁ ରାତିରେ ଯାଇଥିଲୁ ରାତିରେ ଥିଲା ନାଚ ଗୀତ ଥିଲା ହୁଳ ହୁଳି ଥିଲା ମିଉଜିକ୍ ଚିଆର ଥିଲା ବୋଲି
ଯାଇଥିଲୁ ଦେଖିକି ଆସିଲୁ ସେଠି ପୁରସ୍କାର ବି ଦେଇଥିଲି ପିଲାମାନଙ୍କୁ। ସ୍ତ୍ରୀ ଲୋକମାନେ ବି ଭାଗ ନେଇଥିଲେ ସେମାନେ ବି ଯାହା ହେଇଥିଲେ ତାଙ୍କୁ ବି ଦିଆଯାଇଥିଲା।
ମାନେ କଣ ପ୍ରାଇଜ୍ ଫାଇଜ୍ ଦିଆ ହଉଛି? ମାନେ
ଆଉ ପ୍ଲସ ଟୁ ରେ ବି ଯିଏ ଫାଷ୍ଟ୍ ହଉଛି ତାକୁ ବି ପ୍ରାଇଜ୍ ଦଉଛନ୍ତି।
ହଁ ଭଲ ଇ ଭଲ ପ୍ରୋଗ୍ରାମ୍ ଟେ ଆଉ।
ହୁଁ।
ମାନେ ଗୋଟେ ମାନେ ଉତ୍ସାହ ଲୋକଙ୍କର ବଢେଇଆ ମାନେ ପିଲାଙ୍କର
ହୁଁ ଭଲ ଲାଗିବ ଗୋଟେ।
ହଁ ହଉ ହଉ ଟିକେ ମୁଁ ରଖୁଛି ଏବେ?
ହଉ ହଉ ପରେ କଥା ହବ।
ହଁ।